ହାଲୋ, କଣ କରୁଛ?
ଏଇଠି ଟିକେ ଟିଫିନ୍ କରୁଛି ଆଉ।
ଆଉ ନା ମୁଁ ଏବ ଖାଇବାକୁ ଏବେ ଯିବି ତ ଆଉ।
ହଉ ହଉ।
ଆଉ ଆଜି କଣ କେତେଟାରେ କଣ ଡିୟୁଟି ସରିଲା?
ଆଜି ସେ ସାତଟାରେ ସରିଲା।
ଅ ହ ହ ହଁ। ଅ ହ, ଆଉ ଯାଇଥିଲେ ରଜକୁ ଗାଁକୁ ଯାଇଥିଲେ?
ହଁ ରଜକୁୁ ଯାଇଥିଲି ଗାଁକୁ।
ଅ ହ ଆଉ ଦି ତିନି ଦିନ ରହିକି ଆସିଲେ ବୋଧେ ନୁହେଁ!
ହଁ ସାତ ଦିନ ଭଳିଆ ରହିକି ଆସିଥିଲି ଆଉ।
ଅ ହ, କୋଉଥିରେ ଯାଇଥିଲେ?
ବାଇକ୍ ରେ ଯାଇଥିଲି।
ହ, ହଁ।
ଆଉ ତମେ ରଜକୁ କୋଉଠି ଥିଲ?
ମୁଁ ବି ଗାଁକୁ ଯାଇଥିଲି ସେଇଠି ଖାଇବା ପିଇବା ହଁ ଗାଁ ପୁରା ପି ଠା ପିଠା ଗଣ୍ଡା ହେଇଥିଲା ଭଲସ ପୁରା ସେ ଚକୁଳି ହେଇଥିଲା, ଆରି ଷା ହେଇଥିଲା, କାକରା ହେଇଥିଲା, ବରା ହେଇଥିଲା, ଆଉ ଚପ୍ ଫ ସବୁ କରିଥିଲେ ଘରେ ତରକାରୀ କରିଥିଲେ, ଗୁଗୁନି କରିଥିଲେ ସବୁ ଯାଇଥିଲେ ହଁ ଏଣ୍ଡୁରୀ ବି ହେଇଥିଲା ଆଛା ଭୁଲିିଗଲି ହଁ। ମୁଁ କହିଲି ସମସ୍ତେ ତ ଯାଇଥିଲୁ ହେଇ ଟ୍ରେନରେ ଗଲୁ ତାପରେ ସେଇଠୁକୁ ଆଉ ଗାଁଠୁ ପାଖରେ ସେଇଟା ଚାଲି ଚାଲି ପଳେଇଲୁ ପାଖାପାଖି ଗୋଟେ କିଲୋମିଟର ଆଉ।
ଓହୋ ଆଉ ଖାଦ୍ୟ ଉପରେ ତମକୁ କୋଉଟା ବେଶୀ ଭଲ ଲାଗେ ଖାଇବାକୁ?
ଖାଦ୍ୟ ଉପରେ ମତେ ଏ ମୋତେ ଖାଦ୍ୟ ଉପରେ ସେଇ ପିଠା ହେବ ପିଠି ଟିକେ ଭଲ ଲାଗେ।
ପିଠା ଜାତୀୟ ଖାଦ୍ୟ ଅ ହ ତଥାପି କୋଉ ଟାଇପର କଣ?
ହଁ ସେଇ କାକରା ଟା ଟିକେ ଭଲ ଲାଗେ। ଆଉ ଆପଣଙ୍କୁ?
ହଁ ମତେ ତ ସେଇ ଆରିସାଟା ଆରିସା ପିଠା ଭଲ ଲାଗେ।
ଓ ହଁ ଆରିସା ହଁ ହଁ ଆରିସାଟା ଭଲ ଗୁଡ ଆରିସା ଗାଁ ଏ
ନାଇଁ ନାଇଁ ନାଇଁ ଗୁଡ ଆରିସା।
ଓ ହଁ ଆଉ ଆପଣଙ୍କର ପରିବାରରେ କିଏ କିଏ ଅଦର୍ ଅଛନ୍ତି?
ପରିବାରରେ ବାପା ବୋଉ ଆଉ ଭାଇ ମୋ ଭଉଣୀ
ହୁଁ।
ସେଇ ଏ ସବୁ ସମସ୍ତେ ଅଛନ୍ତି ଆଉ।
ଅ ହ, ଆଉ ବଡ଼ପା ସେମିତି ନାହାନ୍ତି?
ହଁ ହଁ ଅଛନ୍ତି।
ହଁ।
ମୋ ବଡ଼ ବାପା ବଡ଼ମା ହଁ ଭାଇ ଅଛନ୍ତି।
ହଉ ସାନ ଭାଇ ନା ବଡ ଭାଇ ଓହୋ ବଡ ଭାଇ। ଆଉ ଆପଣ ଆଜି ଦିନ କେମିତି ଆଜି କଟିଲା କଣ କେମିତି କହିବେ।
ଆଜି ଦିନ ଫାଷ୍ଟ ମୁଁ ସକାଳ ଛଅଟାରେ ଉଠିଲି।
ହଁ।
ସକାଳୁ ଛ ଟା ରୁ ଉଠି।
କି ବ୍ରସ୍ କଲି।
ହାଁ।
ବ୍ରସ କରିକି ଗାଧୁଆ ପାଧୁଆ କରି।
ହାଲୋ।
ହାଲୋ ହାଲୋ।
କହୁ ନାହାନ୍ତିି।
ହଁ ହ କଁ ହସ ଲାଗୁଚି କି? ଆଉ।
ହସ କାଇଁ ଲାଗିବ କହୁ ନାହାନ୍ତିି।
ଅ ହ।
ଆଉ ଲଞ୍ଚ ରେ କଁ ଖାଇଥିଲେ?
ଲଞ୍ଚ ରେ ଭାତ ଚି କନ୍ ଉଁ ଆଉ ମିକ୍ସ ଭେଜ। ଖଟା, ଡାଲମା।
ହୁଁ ଆଉ ଆପଣ। ଆପଣ କଣ କଣ ପର୍ବ ପାଳନ କରନ୍ତି ଆପଣ।
ଆମର ହୁଏ ରଜ, ଜନ୍ମାଷ୍ଟମୀ। ଗଣେଶ ପୂଜା। ଏସବୁ ପାଳନ କରୁ ଆଉ।
ଆଜ୍ଞା। ଆମେ ବୀ ଆମର ଟିକେ ଗଣେଶ ପୂଜା।
ହ
ଆଉ କୁହ କଁ।
ଆଉ ଏ ସରସ୍ଵତୀ ପୂଜା ଏଇଗୁଡା ଟିକେ। ହୁଁ କାହିଁକି ନା କାହିଁନା ପାଠ ପଢା ପିଲା ନା ଏଗୁଡା ଟିକେ ଆମର ଭଲସେ ପାଳନ‌। ହଁ ହଁ ହଁ ଏବେ ଗ୍ରାଜୁଏସନ କରୁଛି ବା।
ଓ ହୋ।
ଆଜ୍ଞା ଆଉ ଆପଣ। ଆପଣଙ୍କର କଣ ଗାଡ଼ି ଗାଡ଼ି ମଟର କଣ ଅଛି। ବାଇକ ଏକା ନା କଣ ସ୍କୁଟି ନା ବାଇକ ନା କଁ।
ହଁ ବାଇକ ଗୋଟେ ଅଛି।
ହଁ ଆଉ ଆପଣ ଯାଆନ୍ତି। କେତେବେଳେ ଯାଇଛନ୍ତି ଦେଖି ରଥଯାତ୍ରାକୁ ପୁରୀ ଯାଇନାନ୍ତି ରଥଯାତ୍ରା ଏବେ।
ହଁ ରଥଯାତ୍ରା ବେଳେ ଯାଇଛି ଦି ଥର ଯାଇଛି।
କେମିତି କଣ ଯିବା ଆସିବା।
ଅଟୋରେ ଅଟୋରେ ଅଟୋରେ ଗୋଟେ ଥର ଯାଇଥିଲୁ। ଏଇଠୁ ସାଙ୍ଗ ପିଲା ମାନେ ପାଞ୍ଚ ଛଅ ଜଣ ଆଉ ଗୋଟେଥର ବାଇକରେ ଯାଇ
ହଁ ହଁ ବାଇକରେ ତାର ଆଉ ଆଉ
ବାଇକରେ ଗୋଟେ ଥର ଯାଇ ଥିଲୁ। ଲଙ୍କା ପୋଡି ଯାତ୍ରା ବି ହୁଏ ଆମର ସେପଟେ ଦଶପଲା।
ଓହୋ ଲଙ୍କା ପୋଡ଼ି ଯାଆନ୍ତି ଆପଣ?
ହଁ ଲଙ୍କା ପୋଡି ଯାଉ।
ହୁଁ ହୁଁ ମୁଁ ବି ଯାଇଛି ଲଙ୍କା ପୋଡି ଲଙ୍କା ପୋଡି ଆମ ଗ ଗାଁରେ ଆମ ଅପାଘର ଗାଁ ରେ ତାଙ୍କର ହୁଏତ ଆମେ ଅପାଘରେକୁ ସବୁବେଳେ ସେ ଆସନ୍ତି ନେଇ ଏ ପିଇସାହକ ସେ ଆମେ ଯାଉ ଲଙ୍କା ପୋଡି ଟା ବଢିଆ। ସିଏ ଦୋଳି ଫୋଳି ହଁ ହଁ ଦ ପୁରା ପାଖରେ ବା।
ଓଃ।
ମଧ୍ୟ ଖଣ୍ଡ ହେଲେ ସିଏ ଲଙ୍କା ପୋଡି ଦଶପଲା ମଧ୍ୟ ଖଣ୍ଡ ପାଖାପାଖି ଆଉ।
ହଁ।
ଆଉ ଦୋଳକୁ ଗାଁକୁ ଯାଇଥିଲେ? ଆଜ୍ଞା ଆଉ ଆପଣ କଣ କେମତି ଆପଣଙ୍କୁ କଣ କେମତି ଖାଇବାକୁ ଭଲ ଲାଗେ ଖାଇବାକୁ କଣ?
ଖାଇବାକୁ, ମତେ ଏକ୍ଟୁଆଲୀ ସବୁଠୁ ମଟନ୍ ଖାଇବାକୁ ଭଲ ଲାଗେ।
ହୁଁ ଆଉ
ଚଡ଼ିବାରେ।
ହଁ କି ମାନେ କଞ୍ଚା ଓଡିଆରେ ହେଲା ଖାସି ମାଂସ ଆଉ ଆପ୍ ପଣ ହଁ ଆପଣ ଅ ମୁଁ ଯୋଉ ଯାଇଥିଲି ଗାଁକୁ ଆମେ ଗଲ୍ ଲୁ ଆମେ ଗଲୁ ଟ୍ରେନରେ ଗଲୁ ସେଇଠୁ ଚାଲି ଚାଲି ଗଲୁ ସେଠି ଜେଜେମା ସେଦିନ ଭାତ ଡାଲମା କରିଥିଲା ସିଏ ଉଁ ତାପରେ ଅ ସବୁ ଗାଁରେ ସବୁ ପନିପରିବା ଲାଗିଛି ତ ସେଇଠି ଆଣିକି ତାର ଟିକେ ମାନେ ସେଇ ତରକାରୀ ହରିକା କଲେ। ମାନେ ଟେଷ୍ଟ ଟିକେ ଏଇ ଏଇଠୁ ଆ ଭୁବନେଶ୍ଵରଠୁ ଭଲ ମାନେ ଯେତିକି ଇଏ ଲାଗିବ ଗାଁରୁ ଟିକେ, ହଁ ଅରଗା ଅରଗାନିକ୍ ବି ଅ ହଁ ଅର୍ଗାନିକ ଭେଜିଟେବୁଲ୍ ଗୁଡା ନା ସେ ଖାଇବାକୁ ପ ପରିବା ଗୁଡ଼ା ଭଲ ଲାଗିବ। ସେଇଟା ଆଉ ସେଇଠି ମା ଜେଜେମା ଜେଜେବାପା ସବୁ ଅଛନ୍ତି। ଯାଇଥିଲୁ ତାପରେ ତାଙ୍କୁ ଧରିକି ଆସିଲୁ ଭୁ ଭୁବନେଶ୍ୱର ରହି ଆସିଲୁ ଧରିକି। ଜେଜେମା, ଜେଜେବାପା, ବାପା, ବୋଉ, ଆଉ ମୁଁ ଆଉ ଦିଦି। ଆସିଲୁ ତାପରେ ନେଇକି ଛାଡିଦେଲୁ, ମୁଁ ନେଇକି ଛାଡିଦେଲି ଗାଁ ରେ। ତାପରେ ମୁଁ ଆଉଥରେ ଆସି ଥିଲି ବସରେ ତ ଏମତି ତ ଆଉ। ସିଏ ଆସିଥିଲେ ଯେ ବୁଲିଲେ ଟିକେ ଚାରିଆଡେ କୋଉଠି ଧଉଳି ଯାଇଥିଲେ। ଧଉଳି ବୁଲି ଧଉଳି ବୁଲିକି ଆସିକି ତାଙ୍କୁ ଧଉଳି ନେଲା ପରେ ଆଉ ଲିଙ୍ଗରାଜ ଯାଇ ଥିଲେ ଲିଙ୍ଗରାଜ ମନ୍ଦିର ବା।
ଲିଙ୍ଗରାଜ ମନ୍ଦିର ଯାଇ
ହଁ ଲିଙ୍ଗରାଜ ଯାଇଥିଲେ ଆଉ ଯାଇଥିଲେ କୁଆଡେ ଆଉ କହୁଥିଲେ ପୁରୀ ଯିବାକୁ ଯେ ଆମେ ସିଏ ମନା କଲେ ଆମେ କହୁଥିଲୁ ଯେ ପୁରୀ ଯିବାକୁ ସେ ମନା କଲେ କଲେ ନାଇଁ ମ ବୁଲେଇଲୁଣି ତ ଚାରି ପାଞ୍ଚ ଜ ଚ ଚାରି ପାଞ୍ଚ ଜାଗା ବୁଲେଇଦେଲୁ ତ ଆ ଗୋଟେ ମେଳା ଟେ ପଡଥିଲା ଆ ମେଳା ଗୋଟେ ପଡ୍ ଥିଲା ରଜରେ ଯୋଉ ରଜର ମେଳା ୟୁନିଟ ଥ୍ରି ପଡ଼ିଆ ବୋଧେ ସେଇଠି ପଡିଥିଲା। ଯେ ସେଇଠିକି ଗଲୁ ବୁଲେଇଦେଲୁ ସେ ହଁ ମେଳା ବୁଲେଇଲୁ ସେ ଥିପାଇଁ ଚାରି ପାଞ୍ଚ ଜାଗା ବୁଲି ଲି ଗଲେ ସେ ଆଉ କିଛି କ ଆଉ କୁଆଡେ ମନ କଲେନି ବୁଲିଆକୁ ନହେଲେ ପୁରୀ ଫୁ ଟିକେ ଯାଇଥାନ୍ତୁ। ସିଏ ଭଲ ହେଇଥାନ୍ତା ଆଉ ଆର୍ଥର ଆସିଲେ ପୁରୀ ଯିବୁ ଆଉ ଆପଣ ତଥାପି ବର୍ଷାରେ ଆ ଆପଣ ଆପଣ ତଥାପି ପୁରୀ କେତେ ବର୍ଷକୁ କେଥର ଯାଆନ୍ତି?
ବର୍ଷକୁୁ ଥରେ ଯାଏ ପ୍ରତିବର୍ଷ ଥରେ ଯାଏ ଜଗା ଦର୍ଶନ ଟିକେ କରୁ। ଆଉ ଅଭଡା ଟିକେ ଖାଉ। ବଡ଼ଦାଣ୍ଡରେ ବସିକି ଆଉ ସେଇ ବିଚ ରେ ଟିକେ ସମୁଦ୍ର କୂଳରେ ବ ବୁଲୁ।
ହଁ।
ଆଉ ସମୁଦ୍ର କୂଳର ଯୋଉ ପରିବେଶ ଟା ବହୁତ ଭଲ ଲାଗେ ଆ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଭଲ ଲାଗେ ବହୁତ ଭଲ ଲାଗେ।
ହଁ ଆଉ ସମୁଦ୍ର କୂଳ ତ ମାନେ ଆମର ଯେହେତୁ ମାନେ ସେଟା ଟିକେ ବହୁତ ଖୋଲା ଜାଗା
ଅ ହଁ।
ଭଲ ଲାଗେ ସେଇଠି ଟିକେ ଫଟୋ ଫଟ ଉଠେଇଆକୁ ଉଠା ଉଠି ଉଠା କ ଫୋଟ ଫୁଟ ଉଠୁଅନ୍ତି ନା
ହଁ ଫଟୋ ଫଟୋ ଉଠେଇଛୁ ଯେତେବେଳେ ଗଲେ ଫଟୋ ଉଠାଉ।
ଆଜ୍ଞା ଆଉ ଆପଣ ପରିବାର ନେଇକି ଯାଆନ୍ତି ନା ଆପଣ ଏକା ଯାଆନ୍ତି ବା।
ହଁ ନାଇଁ ପରିବାର ସହିତ ଯାଉ।
ଅହ। ଆଉ ଗୋ କ ଆପଣ ତାହେଲେ ଟିକେ ଉ ବୁଲାବୁଲି ମାନେ ପାଖାପାଖି ଟିକେ ବୁଲା ବୁଲି ଲୋକ ନା?
ହଁ ହଁ ବୁଲିବା ବହୁତ ଭଲାଗେ ମଝିରେ ଏଇଠି ଯାଇଥିଲୁ ଆମର ସ ସମ୍ବଲପୁରୁ। ସମ୍ବଲପୁରୁ ହଁ ହଁ ହଁ ସେପଟେ ବି ସମଲେଇ ଶରି ଅଛନ୍ତି।
ହଁ ସ ମା ସମଲେଶ୍ଵରୀ ହଁ ହଁ ଆମେ ଯାଇଥିଲୁ। ହଁ ବହୁତ ବଢିଆ ମାନେ ପ ତାଙ୍କର ସେଇ ଲୋକ ମାନଙ୍କର ହଁ ନିହାତି ନିହାତି କାହିଁକି ନା ସେଠି ଲୋ କମାନଙ୍କର ବ୍ୟବହାର ବି ମାନେ ବହୁତ ବଢ଼ିଆ ମାନେ ମୋର ଗୋଟେ ସାଙ୍ଗ ଗୁଡ଼ା ଏଇଠି ଅଛନ୍ତି ଦି ତିନିଟା ତାଙ୍କର କଣ ନା ଅ ମାନେ ବଢିଆ ମାନେ ସେ ବହୁତ ଶାନ୍ତ ସରଳ ପିଲା। ନା ବଢିଆ ସେପଟ ବ ତାଙ୍କର ଏରିଆ ବି ହଁ ଭାସ୍ ଭାଷା ଟା ଟିକେ ଇଏ ଆଉ। ଆଉ ନହେଲେ ସେ ହଁ ଘ ଣ୍ଟେଶ୍ଵରୀ ହଁ ଘଣ୍ଟେଶ୍ଵରୀ ସମ୍ବଲପୁରରେ ଆଉ ବହୁତୁ ଡେ ମାନେ ସେ ହଁ ହଁ ବହୁତୁ ମାନେ ସେଟା ଇଏ ଜାଗା ମାନେ କଣ ନା ବଉ ଏତେ ଘଣ୍ଟ ସେଠି ଏ ଓହଳା ହେଇଚି
ହଁ ଘଣ୍ଟେଶ୍ଵରୀ ଟା ବାକି ହଁ ଘଣ୍ଟେଶ୍ଵରୀ ଟି ବହୁ ବହୁତ ଭଲ ଲାଗେ ଯେ ଚାଲିକି ଯିବାକୁ ଯଉ ପଡେ ସେ ସେଇଠୁ ବହୁତ୍ ଲୋକ ଯାଆନ୍ତି ସେଇ ଯୋଉ ଲୋ ପଡିକି ଲୁହା ଡ଼ବା।
ହଁ- ହଁ- ହଁ ସେ ଯଉ ପୋଲ ଭଳିଆ ହେଇଚି।
ପୋଲ ଭଳିଆ ସେଇଟା ହଁ ସେଇଟା ଭା- ଭାରି ଡର ଭାରି ଡର ସେ ହୁଁ।
ହଁ -ହଁ କିନ୍ତୁ ଭଲ ଲାଗେ।
ହଁ ଭଲ ଲାଗେ ଭଲ ତ ହଁ ବହୁତ୍ ବଢିଆ ଲାଗେ ମାନେ ଟିକେ ଟିକେ ଟିକିଏ ଗୋଟେ ମିଣ୍ଟି କି ଫିର ଚାଲୁଥିବ ଯେମିତି ଗୋଟେ ମିଟର ହେଇ ଭଳିଆ ମାନେ ଟିକେ -ଟିକେ -ଟିକେ- ଟିକେ ଏତେ ଖୁନ୍ଦା ହଁ।
ଚାଲିକି ଯିବାକୁ ପଡେ ବହୁତୁ ଜାଗା ବହୁତୁ ସଟେଜ ଅଛି।
ହଁ ବହୁତୁ ବୁଗିଲୁ ସେ ଲୋକ ବି ସେପଟେ ତା ଯଉ ପୂଜାରୀ ପୂଜାରୀ ଯିବା ପାଇଁ ପୂଜାରୀର ପ ତାଙ୍କ ପାଇଁ ବୋଧେ। ସିଏ ତା ଗୋଟେ ଅଲଗା ବାଟ ଅଛି ଜିନ୍ଦି କି କପିଳାସରେ ଯେମିତି କାର୍ ରେ ଯାଇପାରିବ ଇଏ ରେ ଯାଇପାରିବ। ସେମିତି ପୂଜାରୀ ମାନେ ବି ତା ଆଉ ଗୋଟେ ସଟ୍ କଟ୍ ବାଟ ବୋଧେ ଅଛି ଏପଟେ ସେ ଆସୁଚନ୍।
ହଁ -ହଁ ହେଇଥିବ।
ସେ ତା ପାଖରେ ହୋଟେଲେ ହେକା ଅଛି ପୁରା ଆସିଲା ବେଳକୁ ଆଇଁଷ ଫାଇଁଷ ଖାଇକି ଓ ପୁରା ଚିକେନ୍, ମଟନ୍, ମାଛ ଯାହା ଖାଇବ ବଢ଼ିଆ।
ହଁ ଆ ସେପଟେ ଦହିବରା। ଦହିିବରା ବି ବହୁତ୍ ଭଲ ଲାଗେ ସେ
ହଁ ହଉ ବୁଲାବୁଲି କରନ୍ତୁ ଆଉ।
ହଉ।
ହଉ ଧନ୍ୟବାଦ।
ହଉ।